ହାଲୋ।
ହଁ କଣ କରୁଚ?
ଏଇ ରୋଷେଇ କରୁଥିଲି, ଆଉ ଆପଣ?
ଆଚ୍ଛା ନାଇଁ ମୁଁ ଏବେ ମିଟିଂ କରୁଥିଲି ଗୋଟେ ଅନଲାଇନ୍ ରେ।
ଓହୋ, ମାନେ ଆପଣ ଜବ୍ କରୁଚନ୍ତି?
ନାଇଁ-ନାଇଁ ମୋର ଏବେ ବିଟେକ୍ କରୁଚି ଥାର୍ଡ ଇୟର୍।
ଓହୋ।
ହଁ। ଆପଣ କଣ ପଢାପଢି କରୁଚନ୍ତି ନା କଣ ଜବ୍?
ହଁ ନାଇଁ ପଢାପଢି ଚାଲ୍ଚି ମୋର ପ୍ଲସ୍ ଥ୍ରୀ ର ଥାର୍ଡ ଇଅର୍ ଏଇଥର ହେଲା।
ଆଚ୍ଛା-ଆଚ୍ଛା।
ଆଜ୍ଞା, ତଳ ଭଳିଆ
ଏଇଠି କଣ ଆପଣ ଫ୍ୟାମିଲି ସହ ରହୁଚନ୍ତି?
ଆଜ୍ଞା।
ହ ଏଇଠି ଆପଣ କଣ ମାନେ ଆପଣଙ୍କ ପୁରା ଫ୍ୟାମିଲି ରହୁଚି ବାବା ମାମାଙ୍କ ସହ?
ନା-ନା ମାନେ କି ମୁଁ ହଷ୍ଟେଲରେ ରୁହେ। ସେ ମାଙ୍କ ଦେହ ଟିକେ ଭଲ ନାହିଁ ବୋଲି ଏଇ ଫୋର୍ ସେମିଷ୍ଟାର୍ ଦେଇକି ଘରକୁ ଆସିଚି।
ଆଚ୍ଛା।
ଆଜ୍ଞା। ଆଉ ଆପଣ କଣ ମାନେ ହଷ୍ଟେଲ୍ ରେ ରୁହନ୍ତି ନା ଘରେ?
ନାଇଁ ମୁଁ ଘରେ ରୁହେ, ଏଠି ଅଛନ୍ତି ସମସ୍ତେ ଫ୍ୟାମିଲି।
ଓହୋ।
ହଁ ଆଉ ଖାଇବା ପିଇବା କଣ?
ଖାଇବା ମୁଁ ବନେଇଚି ଭାତ ଡାଲମା ଆଉ ଭେଣ୍ଡି ଭଜା ଆଉ ବାଇଗଣ ଫ୍ରାଏ କରିଚି।
ଆଚ୍ଛା ସକାଳ ଜଳଖିଆ?
ସକାଳେ ହେଇଥିଲା ରୁଟି ଆଉ ପୋଟଳ ଆଳୁ ଭଜା।
ଆଚ୍ଛା। ଆପଣ ବନେଇଥିଲେ?
ହଁ ମାଙ୍କ ଦେହ ଭଲ ନାଇଁ ତ ସେ ଏତେ ଉଠା ବସା ହେଇପାରୁନାହାନ୍ତି ନା ତ ସେଇଥିପାଇଁ ଆଉ। ଯାହା ହଉ ହଷ୍ଟେଲେ ଯାଇକି କିଛି ଗୋଟେ ଶିଖିଲି।
ଜେଜେମା ମା ମାନେ ତ ଜେଜେମା ନା ଆପଣଙ୍କ ମାମା।
ମୋ ମାମା।
ଆଚ୍ଛା।
ହୁଁ। ଆଉ ଆପଣଙ୍କ ଘରେ କିଏ-କିଏ ସବୁ ରୁହନ୍ତି?
ମୋର ବାବା ମାମା ଆଉ ସାନ ଭାଇ
ଓହୋହୋ ସାନ ଭାଇ ଏବେ କଣ କରୁଚି?
ସିଏ ଏବେ ଅ ତାର ସ୍କୁଲ୍ ରେ ଏବେ କ୍ଲାସ୍ ହେଲା, ଏଇଟ୍ କ୍ଲାସ୍ ହେଲା ପଢ଼ୁଚି। ହଁ ତମର କିଏ ଭାଇ, ଭଉଣୀ ଅଛନ୍ତି।
ଆଜ୍ଞା।
ତମର କିଏ ଭାଇ, ଭଉଣୀ ଅଛନ୍ତି।
ହଁ ହଁ ମୁଁ ବଡ ତାପରେ ମୋ ଭାଇ ଆଉ।
ଆଚ୍ଛା।
ଉଁ ହୁ।
ଆପଣ ଏବେ କୋଉଠି ଭୁବନେଶ୍ୱର ରେ ନା କୋଉଠି ଗାଁ ରେ।
ଏବେ ମୁଁ ଘରୁକୁ ଆସିଛି ପରା ମାଙ୍କ ଦେହ ଭଲ ନାହିଁ।
କୋଉଠି ଆପଣଙ୍କ ଘର ଟା।
ଘର ଆମର କେନ୍ଦ୍ରାପଡା।
ଆଚ୍ଛା। ମୋର ଏଇଠି ଫୁଲ ନଖରା।
ଓହୋ।
ଆଉ କ'ଣ କହିବେ କ'ଣ ଛୁଟି ଅଛି କଲେଜ ନା କ'ଣ।
ନାଇଁ ଛୁଟି ନାଇଁ ଆଉ। ମାଆଙ୍କ ଦେହ ଭଲ ନାହିଁ ବୋଲି ଆପ୍ଲିକେସନ ଦେଇକି ଆସିଛି ଆଜ୍ଞା।
ଆଚ୍ଛା, ଆଚ୍ଛା ମାନେ ଏବେ ଆପଣ ଆପ୍ଲିକେସନ ନେଇ ଛୁଟିରେ ଅଛନ୍ତି।
ହଁ ମୁଁ ଯାଇଥିଲି, ଯାଇଥିଲି ଏକ୍ଜାମ। ଥିଲା ଏବେ ମୋର ଇଣ୍ଟନସିପ୍ ଅଛିନା ଏ ଯୋଉ ଏ ନି ପିୟର ପାଇଁ।
ଆଚ୍ଛା।
ସେଇଟା ଥିଲା ହେଇଟା ଦେଇକି ଆସିଲି ଆଉ।
କ'ଣ କୋଉଥିରେ ପଢୁଛନ୍ତି ମାନେ ଅନର୍ସ କ'ଣ।
ଅନର୍ସ ଅଛି ହିଷ୍ଟ୍ରି।
ଆଚ୍ଛା।
ଉଁ ହୁଁ।
ମାନେ ଆପଣ ସେ ହିଷ୍ଟ୍ରି ଉପରେ କୋଉଠି ଇଣ୍ଟନସିପ୍ କରିବେ ନା କ'ଣ।
ନାଇଁ ସେମିତି ନାଇଁ ମାନେ କି। ଏଇ ମୋର ଥିଲା କି ଏଇ ଯୋଉ ସ୍ୱୟଂ ସହାୟତା ଗୋଷ୍ଠୀ ଯୋଉ ସବୁ ଅଛି ଏସ୍ ଏଚେ ଜି।
ହଁ।
ହଁ ମୋର ତାରି ଉପରେ ଥିଲା ମାନେ କି ସେମାନେ ଦେବେ ଆଉ।
ଆଚ୍ଛା, ଆଚ୍ଛା ମୋର ଗୋଟେ ସାଙ୍ଗ ଏଇଠି ରହିକି କରୁଛି ଯେ ପ୍ଲସ। ସ୍ତ୍ରୀ କରୁଛି ନା କ'ଣ ତାର କ'ଣ ଥିଲା କି ତାର ମାନେ ଏମିତି ତାଙ୍କର କୁହନ୍ତି। କି ତମେ ବୁଲି ବୁଲିକା ଲୋକଙ୍କଠୁ ସର୍ଭେ କରିବ।
ହଁ ହଁ ମୋର ପରା ଏଇଟା ବି ସେଇଭଳିଆ ଥିଲା। କି ମାନେ ଯେତେ ଜଣ ଏସ ଏଚେ ଜି ରେ ଅଛନ୍ତି ମାନେ ଏସ୍ ଏଚେ ଜି ରେ ସେମାନଙ୍କୁ। କଣ ହେଲ୍ପଫୁଲ ହଉଛି କ'ଣ ନାହିଁ ଏଇଗୁଡା ପାଇଁ।
ଆଚ୍ଛା, ଆଚ୍ଛା।
ହଁ।
ତ ଆପଣ ସର୍ଭେ କରିବାକୁ ଗଲାବେଳୁ କ'ଣ ତାଙ୍କୁ କୁହନ୍ତି କି ଆମେ ସ୍ଟୁପେଡା ଆମେ ଆସିଛୁ ଏଇଭଳିଆ ସବୁ। ଦିଆ ହେଇଛି ଆମୁକୁ କାମ।
ଆମକୁ ୟୁନିଫର୍ମ ପିନ୍ଧିବାକୁ ଜିୟୁ ମାନେ ଆମେ ୟୁନିଫର୍ମ ପିନ୍ଧିକି ହିଁ ଯାଉ ଆଇ କାର୍ଡ ପକେଇକି। କି ୟୁନିଫର୍ମ ପିନ୍ଧି। ତାପରେ ସେମାନଙ୍କୁ ବି ପରିମିସନ ଲେଟର ବି ଆମକୁ ଦିଆ ହେଇଥିଲା ନା।
ହଁ, ହଁ, ହଁ ନହେଲେ କିଏ କଣ ଭାବିକି ରିଆକ୍ଟ କରିବ ନା।
ହଁ ମତେ ତ ମତେ ତ କେତେ ଜଣ ସ୍ତ୍ରୀ ଲୋକ କି। ହୁଁ ଆଉ ତମେ ନେଇ ପୋଲିସ ରେ ଦେଇଦବ କଣ ପଚାରୁଛ ଇଏ ସିଏ ଏମିତି। ହୁଁ ହୁଁ ମୁଁ କହିଲି ମୁଁ କାହିଁ ନେଇ କାହାକୁ କଣ ଦେବି ଫଟୋ ବି ଉଠେଇବାକୁ ପଡୁଛି ନା,
ହଁ ହଁ।
ହୁଁ ହୁଁ ସେଇଟା ହଉଛି କଥା।
ହଁ ତା ତାଙ୍କର ବି ଥିଲା ସେ ସାଙ୍ଗ ଥିଲା କଣ ହଷ୍ଟେଲରୁୁ ବାହାରିଲେ ଗୋଟେ ତମେ ଯୋଉଠିକି ଯାଉଛ ସେଇଠି ବି ସେମାନେ ଫୋନ କରିକି ବୁଝୁଛନ୍ତି। କି ପିଲା ଯାଇଛନ୍ତି ତ ମାନେ ଧର ଇଣ୍ଟର୍ନସିିପ ହଉ କି କୋଉଠି ବି ସର୍ଭେ ବର୍ବେ
ମୁଁ
ହ୍ୟାଲୋ। ହାଲୋ। ଭଏସ ଆସୁନି।